ହଁ ହ୍ୟାଲୋ।
ହଁ କହ ଏଇ ଏଇଠି ନା ଜଳିଖିଆ ଖାଇକି ବସିଛି ଆଉ।
ହଁ ହଁ ସକାଳୁ ତାହେଲେ ଜଳଖିଆ ଆଉ ନା।
ହଁ ବାପା ଆସିଛନ୍ତି ତ ସେ ନେଇକି ଆସିଥିଲେ ଜଳଖିଆ ଟିକେ ଖାଇଦେଇଛି ଆଉ।
ଓହୋ।
ହ ତୁ କଣ କରୁଛୁ?
ଆ ମୁଁ ଏଇଠି ଖାଇ ପିକି ବସିଛି ଘରେ ଆଉ।
ଓହଁ କଣ୍ ଖାଇଚୁ?
ଖାଇଚି ରୁଟି ଭଜା ଆଉ।
ଓହୋ ଆଉ କଣ ଦେ ବା ଭଲ ନା
ଦେହ ସେମିତି ଆଉ।
ଓ ହୋ।
ହୁଁ
ଆଉ କଣ କହୁଚି କ
ଫୋନ କରିଥିଲି କଣ ଗଛ ପତ୍ର କଣ ଗୋଟେ ଲଗେଇକି ବେପାର କରନ୍ତୁ।
କଣ୍ ଆଜି କଣ ହଠାଥ୍ ତ ମୁଣ୍ଡରେ ଏମିତି ପଶିଲା କଣ୍ ଗୋଟେ ଭାବିଥିବୁ ବୋଧେ
ମୁଣ୍ଡରେ ପଶିଲା କଣ ଏ ଗଛ ପଛ ଶାଗୁଆନ୍ ଫଗୁଆନ୍ ଗଛ ଲଗେଇଲେ ହବନି?
ହଁ ହବ ହଁ ଟାଇମ୍ ଆଉ ଗ ଛ ଲଗେଇବ ମାନେ ଟାଇମ୍ ଲାଗିବନି ଆଉ ଏଟା କଣ ଆଉ ହବ। ନା ଏଇଟା ଏଁ ମାସେନା ଦି ମାସ ନା ବର୍ଷ ଘର ହେଇଯିବ। ଭାରି ବର୍ଷରେ ହଁ କେ କେତେ ବଡ ହେଇଯିଇଥିବ।
ଯାହାହେଲେ ଟାଇମ ଲାଗିବ ବହୁତ ଦିନି
ହଁ ଟାଇମ୍ ଲାଗିବ ଆଉ ଟାଇମ୍ ନ ଲାଗିଲ ଗଛରେ ପୁଣି ବଢିବ ନା ଆଉ
ହଁ
ଏବୋ କିନ୍ତୁ ଜାଗା ଟିକେ ଦରକାର ଅଧିକ।
ଜାଗା ହଁ ତାକୁ ଭଲ ମାନେ ବଡ ବାରି
ହଁ ବଡ ଜାଗା ପୁରା ଦରକାର।
ଛଲ ଗେଲେ ଭଲ ହବ।
ସେ ପାଖ ଶାଗନ ଗଛ ଲଗେଇଲେ ଏଇ ବଡ ହେଲେ ବଡ ହେଲେ ଯାଇକି ତା କାଠପାଠ ରେ ଯାହା ହବ ଆଉ।
ହଁ।
ହଁ।
ଶାଗୁଆାନ ବଣ କରିବା ଆଉ
ହଁ ଯେ କୋଉ ପଟେ ଜାଗା କଡେ ହେଇ ବିଲ ଆଡେ।
ବିଲ ଆଡେ ହଁ ବିଲ ଆଡେ ନା ବିଲ ଆଡେ ହବନି ଆମ ଯୋଉ ବାଡି ଅଛି ସେଇଠି ନଗଲେ ହଅନି।
ଆରେ ଏଇଟା ତ ଗଛ ଗୁରା ଅଛି କେମିତି କଣ କରିବି।
ଶାରୁ ଭିତର ଲଗେଇବା ଆଉ।
ବହାରି ଭିତରେ ଲଗେଇଲେ ହଁ ହବ କିନ୍ତୁ ବେଶୀ ଲଗେଇ ହବନି।
ନା ବେଶି ହବନି।
ବେଶୀ ଲଗେଇ ହବନି କାହିଁକି ନା ଗଛଗୁରା ସବୁ ଅଛିତ। ଆମ୍ବ ଫାମ୍ବ ଗଛଗୁରା। ଛି ଆଉ ବାଉଁଶ ଫାଉଁଶ ଗଛଗୁରା ଅଛି ତା ମଝିରେ ଯାହା ଯେତିକି ଲଗେଇହବ ଆଉ।
ହଁ ତାରି ଭିତରେ ଯାହା ଲଗେଇବ ଆଉ।
ହୁଁ ତା ଭି। ତେ ନ ଲଗେ ଆଉ ଲଗେ ଲଗେ। ସାତଆଠଟା ଗଛ ଲଗେଇଲେ ବି କାହିଁରେ କଣ।
ହଁ।
ଆଠ ଦଶଟା ଗଛ ଲାଗିଲେ ସିଏ ବଡ ହେଇକି ହେଲା ବେଳକୁ କେତେ କାଠ ବାହାରିବା ଆଉ କଣ।
ଟିକେ ଟାଇମ ଲାଗିବ କିନ୍ତୁ ଗଛରା ବଡ ହବାକୁ ଆଉ।
ହଁ ବଡ ହବାକୁ ଟାଇମ ଲାଗିବ। ତାପରେ ସେଇ ମଝିରେ ଯଦି ଆଉ। କୋଉଠି ଜାଗା ମଳିଲା ତା ସେଆଡେ ବି ଲଗେଇଦବା ଆଉ କଣ ଆଉ କଣ କାଠରେ ଫର୍ଣିିଚର ହୁଏ କହିଲୁ।
ଆଉ ଆକାଶିଆ। ଆଉ ଆଉ କଣ।
କେଶିଆ ଗୁରା ଜଲ୍ଦି ତ ବଡ଼ ହେଇଯିବ।
ନାଇଁ ମ ଜଲଦି କଣ ଯାହାହଲେ ଟାଇମ ଲାଗିବ।
ଟାଇମ ବୋଲି କଣ ବର୍ଷେ ଆଉ କଣ?
ହଁ ନାଇଁ ସେଇ ତାରି ଭିତ ତରେ ଆଉ।
ହୁଁ। ଶାଗୁଆାନୀ ଆଉ ରହିଲା ଆମର କଣ କହିଲୁ ଆକାଶିଆ ଆଉ କଣ ଆହୁରି କୋଉଥିରେ ବି ହୁଏ ଫନିଚର ଶିଶୁ ଫିଶୁ ଗଛରେ ହୁଏ ନା କଣ।
ହଁ ଶିଶୁରା ହବ ଯେ ସେରା । କଳା କଳା କାଠ ବାହହାରିବ।
ଉ ହୁଁ ଶିଶୁ ଗଛରୁ କଣ କଳା କଳା କାଠ ବାହାରେ।
ଆ କଳା କଳା ଦେଖାାଯାଏନି।
ମୁଁ ଜାଣିନି ତ ଆମ ଘରେ ଗୋଟେ ଅଛି ଶିଶୁ ଗଛ କିନ୍ତୁ ତା କାଠ କୋଉ ଭଳିଆ ମୁଁ ଜାଣିନି।
ହଁ କଳା କଳା ବାହରେ ନା କଣ।
ଶିଶୁ ଗଛରୁ କଳା ବାହାରେ କେଜାଣି କିନ୍ତୁ ଶିଶୁଛ କାଠ ଭଲ କିନ୍ତୁ କୁହନ୍ତି।
ହଁ ଭଲ କିନ୍ତୁ ସବୁଠୁ ଭଲ ଶାଗୁଆନ।
ହଁ ଶାଗୁଆନ ରେ ହୋଉଛି ସବୁ ଆଉ। ହୁଁ।
ସବୁଠୁ ଭଲ କାଟ। ଠ ଶାଗୁଆନ ଟା ଆଉ। ସେୟା ଭାବିଲି ତ ମୁ କହିଲି ଦେଖିଆ ଗ ଗଛ ଲଗେଇବା ତାପରେ ଗଛ ବି ସବୁ ବହୁତ କାଟିକୁୁଟା।
କାଟିକୁଟା ଦେଲେଣି ତାପରେ ବି। ଗଭର୍ଣ୍ଣମେଣ୍ଟ ବି କହୁଛି କି।
ହଁ ଗଛ ଲଗା ଆ ଯୋଉ ଖରା ହଉଛି ସେ ଗଛ ଟା ଲଗେଇଲେ ହେଲେ ଟିକେ ଟିକିଏ
ହଁ ବା ଟିକେ ଏଇ ଯୋଉ ଇଏ କଣ କହଲେ ଥଣ୍ଡା ଲାଗେ। କ କଣ।
ଆ ସବୁଆଡେ ତ ଗଛ। କାଟି ପକେଇଲେଣି ଆଉ।
ହଁ ବା ଜଙ୍ଗଲ ଖାଲି କାଟିକି ସଫା କରିଦେଇକି ଗୋଟେ ଚଲେଇଛନ୍ତି ଇଏ ଗଛର କାଟିଦେଲା ବେଳକୁ ଆଉ ଗରମ ହବନି ନା ଆଉ ଖାଲି କହୁଛନ୍ତି ଗରମ ହଉଛି ଗରମ ହଉଛି ଆଡେ ଗଛ କାଟିି ଦଉଛନ୍ତିଇଆଡେ ଗଛ ଗରମ ହଉଛି ଆଉ ଗରମ ହୁଅନ୍ନ୍ତାନି ହଁ ବା ହଁ କ ଅଛ ଲଗାତା ଯାହା ହନ୍ତା ଗୋଟେ ଇଏ। ଆଉ ଖାଲି ଗଛ କାଟିଲେ ବେଳ ହଉନ
ଗେ ଲ ଲାଭ।
ହୁଁ ଆକାଶେ ଅଛ ଲ ହୁଁ। ଆଉ କୋଉଠି ଖଣେ ଜାଗା ଦେଖ।
ଭାଇ ଯାହା ହେଲେ ବି ଦିଶ ବାଧବା
ଅଛି କି ଆଉ ଗୋଟେ ଜାଗା ହଁ ଥିଲେ କଣ କରନ୍ତାେ ନା ସେଠି ଗଛ ପଛ କେତେଟା ଲଗେଇଲେ।
ହୁଁ।
ହୁହନ୍ତା ଆଉଆଡେ ବାରାରେ କେତେଟା ଲଗାନ୍ତେ ସିଆଡେ କେତେଟା ଲଗାନ୍ତେ ଆ ଏକାଥରଥର ଲଗାଦେଲେ। ଶିକ୍ଷତରେ ବଢିଲେ ହଁ ଗୋଟେ କୁଆଡେ ଗୋଟେ ଦେଲେ ଗୁଡେ କଣ କାମ ଲାଗିବ କି କଣ ହବ। ଆଉ ଏଇ ସାତ ଆଠ ଗଛ କି ଏ ଗଛରେ କଣ ହବ।
ସାତଶହ ଆଠଶ ଟା ଗଛ କଣ ଶହେ ଗଛ ଏଟା ଧର ନା ଆଉ।
ହଁ ସେଇଆ ବା କହୁଛି ମାନେ ଯଦି ଆମେ ବଡ କିଣ କରିବା ତାହେଲେ ଅଧିକ ଗଛ ଦରକାର ଆଉ ସେମିତି ଯଦି କରିବାର ଅଛି ତାହେଲେ ଏମିତି ସାତ ଆଠଟା ଗଛରେ ହବନି। ଆଉ ଗୋଟେ କୋଉଠି ଜାଗା। ଟା ଭାବୁନ ଆଉ କୋଉଠି ଜାଗା ଅଛି? ମୁଁ କହୁଥିଲି ସେ ବିଲଆଡେ ବିଲଆଡେ ହେଇଥିଲେ ଟିକ ଭଲ ହେଇଥାନ୍ତା ସେଟା କଣ ଫାଙ୍କା ଫାଙ୍କା ଜାଗା ହେଲା ହ। ସିଆଡେ କଣ ହବ ନା ଗଛ ଲଗେଇଦେଲେ ଆଠ ଦଶଟା ସିଆଡେ ଲଗେଇଦେଲେ ଏଠି ଆଠ ଦଶଟା ଲଗେଇଦେଲେ ଏମିତି ହେଲେ ହୁଅନ୍ତା।
ହଁ।
ସେ ପୁଣି ବଡ ହଉଥିବ ତାକୁ ଅଧାର କାଟି ଆଣୁଥିବୁ ପୁଣି ସିଏ ପୁଣି କଞ୍ଚକ ଆହୁରି ବଡ ହବ ଏମିତି ହେଲେ ହବ
ହଁ ନା ସେୟା କରିବା ନହେଲେ ଆଉ
ହଁ ତାପରେ ପୁଣି ପୁଣି ଆ କେମିତି ଦବା ନା କାଠ ବାଲାସହ କଣ୍ଟାକ୍ଟ କରିବାକୁ ପଡିବ। ହଉ ତାପରେ କଣ କେମିତି କରିବା ଏଟା ପୁଣି ଦବା ପୁଣି ନା ନା ନାଇଁ ପୁଣି କିଏ ଜଣେ ନାଇଁକି ପୁଣି କାଟା କୁଟି କରିକି ସେ ପୁଣି କରି ତିଆରି କରିବ ନା ଆଉ ନା ଆମେ ପୁଣି
ନାଇଁ ନାଇଁ କାଟିବୁ କାଟିବୁ କଣ ଗଛ ଆଣିକି ଛୋଟ ଗଛ ଲଗାଯିବ।
ଆରେ ନାଇଁ ନାଇଁ ସେ କଥା ପଡ଼ିନି ମୁଁ କହିଲି ତ ବଡ ହେଇସାରିବ ସେତେବେଳ କଥା କହୁଛି।
ଆଉ ବଡ ହେଲା ପରେ ସେଇରା କିଏ କହିଲୁ ଯୋଉ କରୁନାହାନ୍ତି ଫର୍ଣ୍ନିଚର୍ ସବୁ
ହଁ।
ସେମାନଙ୍କୁ ଧରିଲା ସେମାନେ ଆସିକି ତାଙ୍କର ନେବେ।
ହଁ ସେଇଆ ତ କ ସେଇମାନଙ୍କ କଥା କହୁଛି।
ସିଏ ତାଙ୍କରେ ଆସିକି ନେବେ ସିଏ ସେ ଆଗ ବଡ ହେଲା ବେଳକୁ ବା ଦଶ ବର୍ଷ ଲାଗିବ।
ଶ ବର୍ଷ
ଆଉ। ତୁ ଏବେ ଲଗେଇବୁ ବାହା ହେଇକି ଝିଅ ବାହାଘର କଲା ବେଳୁ ସେ ହବ।
ଆଉ ତାହେଲେ ମୋ ଝିଅ ବାହାଘରରେ ନେଇକି ଏରା କରିକି ଦେଇଦେବି ଆଉ କଣ
ହଁ ସେତିକି ବେଳୁ ହବ।
ଆଉ ଏଇ ଏତେ ବର୍ଷ ଲାଗି
ନା ଯାହେଲେ ଟାଇମ ଲାଗିବ ସିଏ ଗ ଛଲଗା କାମ ନୁ
ସେଇଆବା।
ଆଉ କଣ ଗୋଟେ ଏକ୍ସଟ୍ରା ବିଜନେସ୍ କରିବା।
ସେଇଟା କହୁଛେ ଦଶ ବର୍ଷ। ଦଶ ବର୍ଷ ହେଲା ବେଳକୁ କାହିଁଲେ କଣ ଦଶ ବର୍ଷ ଭିତରେ ଲୋକ କେତେ କଣ କରିଥିବେ ଦଶ ବର୍ଷକୁ ଅନେଇଥିବା।
ନାଇଁ ମ ଏଇଟା ହବନି ଦଶ ବର୍ଷ ଯାଏ କିଏ ଜଗିବ।
ସେଇଆ ଦଶ ବର୍ଷ ଗଛ ଲଗେଇବି ଗଛ ବଡ ହବ ସିଏ ଉ କଣ ଆଉ କୁହନ୍ତି ଛାଡ ଛାଡ ହବନି।
ନା।
ନା ଆଉ ଗୋଟେ କଣ ଆ ଗୋଟେ। କଣ ଏଇ ପନି ପନିପରିବା ହେଲେ ଲଗାନ୍ତେ ସେଟା ଗୋଟେ ହୁଅନ୍ତା।
ହବ ହବ
ପନିପରିବା ହେଲା କଣ ସେଟା ଲଗେଇଲୁ ସେ ମାସ ଦି ମାସରେ ହବ। କି ଦି ତିନି ମାସରେ ହବ। ତାର ହଉଛି ବିକିବୁ କି କଣ କରିବୁ। ଆଉ ଯେ। ଯେତେ ଲଗେଇବୁ ସେତେ ଆସିକି ସବୁ ଲୋକ ନେଇକି ଆସିକି ସେଇଠୁ ଯିବେ।
ଆ ସେ ନହେନେ ପନିପରିବା କରିବା।
ହଁ ପନିପରିବା ଗୋଟେ ଇଏ କଲେ ହଁ ସବୁ ଲୋକ ଆସିକି ନେବେ କି ଯାହା ହବ କି କଣ ହବ। ଆଉ ଏରା ଗ ଗଛ ପଛ ଲଗେଇବାଟା ଏଟା କାମ ନା।
ନା ଏ ଦଶ ବର୍ଷ କିଏ ଯେ ଅପେକ୍ଷା କରିବ। ପନି ପନିପରିବା ଟା କଣ ଶୀତ ଦିନିଆ ବେପାର।
ହଁ। ଶୀତଦିନେ ମାନେ ସବୁ ସବୁ ନା ନା ସବୁ ଇଏରେ ଲଗେଇଲେ ହବନି ସବୁ ଇଏରେ ସବୁ ନା ଖରା ଦିନେ ଖରା ଦିନର ପରିବା ଯାହା ସବୁ ଲଗେଇବା। ବର୍ଷା ଦିନ ବର୍ଷା ଦିନ ର ଯାହା ପରିଆ ଲଗେଇବା ଶୀତ ଦିନରେ ତ ସବୁ ପରିଆ ଲାଗିବ ଆଉ।
ହୁଁ।
ସେଆଉ। କିନ୍ତୁ ଇଏ ଅ-ଅ-ଅ ବହୁତ ଲଗେଇଆ ଏକାଥରେ ଯେମିତି-ତି-ତି ସବୁ-ବୁ-ବୁ ଇଏ ହବ ଆଉ ମଞ୍ଜି ଫଞ୍ଜି ଏକାଥରେ ଆଣିବା ମେଞ୍ଚେ ମେଞ୍ଚେ। ଲଗେଇବା ତାକୁ ଏଇଆ। ଜଗିବାକୁ ପଡିବ ଆଉ। ଆଉ ନ ଜଗିଲେ ହବ କି। ସେଇ ବା କହୁଛି।
ହଁ ଦେଖିବା ନହେଲେ ସେ ପନିପରିବା ଚାଷ କରିବା ତୁ ସେ ଏ ଟ୍ରାକ୍ଟର ଡାକି ବିଲ ଗୁରା ଏ ବର୍ଷ ଚଷି ଦବୁ।
ହଁ ଏବେ ବିଲ ଚଷିଲାଣି ତ ଆଉ ଦେ
ଖତ ପକେଇବାକୁ ପଡିବ ନା ନାଇଁ ଖତ ପକେଇକି ସବୁ ରେଡି କରିଦେଇଥିବୁ। ମଞ୍ଜି ପୋତିବା ଆଉ।
ହଁ ହଉ ଦେଖିବା ଆସୁଛନ୍ତି ତ ପକେଇବା ପାଇଁ-ଇଁ-ଇଁ ସବୁ ପଡ଼ୁଛି ଏବେ ସବୁ ବିଲରେ ଦେଖିବା କହିଲେ ନା-ନା-ନା ଆଉ ଚଷି ଫଷା ଦେବେ ଆଉ ଖତ ଫତ ନହେଲେ।
ଏ ଖରା ଦିନ ବୋଧେ କଣ କୋଉ ଚାଷ ହୁଏ ପୋଟଲ ଚାଷ।
ଚାଲିଛି ଆଉ କଣ ଟମାଟୋ ତ ସବୁଥର ରହୁଛି ଆଉ ହଉଛି ବାଇଗଣ।
ହଁ।
ଆଉ କୁନ୍ଦୁୁର ଫୁନ୍ଦୁରି ତ ଲାଗୁଛି କୁନ୍ଦୁରି ଫୁନ୍ଦୁରି ତ ହଉଛି ଆଉ କଣ ଆଉ ଝୁଡଙ୍ଗ।
ହଁ ଏଇଗୁଡା ଚାଷ ଆଉ ପାଣି ତ ସୁବିଧା ହବନି।
ପାଣି ହଁ ଏବେ ବା ନାଳ ହେଲାଣି ସେପଟେ ନାଳ ଗଲାଣି ଗୋଟେ କେନାଳ।
ଓହୋ ହଉ ହଉ ମୁଁ ଏବେ ରଖୁ ରଖୁଛି ତୁ ଟିକେ ବୁଝାବୁଝି କରିକି ଫୋନ୍ କରିବୁ ଆଉ।
ହଁ ହୋଉ ହଉ ଦେଖିବା ମୁଁ ବୁଝେ ବୁଝିକି ତତେ ଫୋନ କରିକି କହି ଆ ଦେଖିବା ଟ୍ରାକ୍ଟର ଇଏ ରେ ଆଉ। ହଉ ହଉ ହଉ।